ଏଇ ସେ
ଆଜ୍ଞା ନମସ୍କାର ବନ୍ଧୁ।
କଣ କରିଛନ୍ତି।
ଏଇ ପଦାକୁ ବୁଲିବାକୁ ଆସିଛି ଆଉ।
ଆଉ ବନ୍ଧୁ ଆପଣଙ୍କର ପବନ ଫବନ ହଛି ନା ବର୍ଷା ବର୍ଷା ଆପଣଙ୍କ ସେପଟରେ ହେଉଛୁ।
ହଁ ବନ୍ଧୁ ପବନ ଟିକେ ସୁଲସୁଲିଆ ହଉଛି ଆଜି ତ କୋହଲିଆ ପାଗ
ଆଜ୍ଞା ହନ୍ତ ଆମ ଏପଟରେ ବି ସେଇଭଳିଆ ଆଜି ଟିକେ ପାଗ ନରମ ଅଛି ଆମ ଏପଟରେ ବି ଟିକେ ଆ ଥଣ୍ଡା ଥଣ୍ଡା ଲାଗୁଛି ବର୍ଷା ତ ହେଇନି ବର୍ଷା ଟିକେ ଉଠେଇଛି କିନ୍ତୁ ଏପର୍ଯ୍ୟନ୍ତ ହେଇନି ବର୍ଷା ଟା ଆପଣଙ୍କ ସେପଟରେ ଗରମ ତ ପ୍ରବଳ ହଉଥିବ। ଏବେ
ଆଜ୍ଞା ହଁ ନ୍ତ ଗରମ ଭାରି ହଉଛି।
ଆପଣଙ୍କ ଦେହ ଭଲ ଅଛି ନାଁ?
ଆଜ୍ଞା ବନ୍ଧୁ ଦେହ ଟିକେ ମଝିରେ ଖରାପ ହେଇଯାଇଥିଲା।
ଆଜ୍ଞା ଆପଣଙ୍କର କଣ ଜର ଫର ହେଇଥିଲା ନାଁ କଣ?
ଆଜ୍ଞା ବନ୍ଧୁ ଜର ଥଣ୍ଡା ତ ରହୁଛି।
ଏଇ ଯୋଉଁ ପାଗ ଫାଗ ଚେଞ୍ଜ କଲା ବେଳକୁ ସମସ୍ତଙ୍କ ଦେହ ଏବେ ଟିକେ ଖରାପ ରହୁଛି। ହଁ ମାନେ ହଠାର୍ଥ ହାଠାର୍ଥ ବର୍ଷା ଫର୍ଷା ହେଇଗଲା ବେଳକୁ ଭିଜି ଭିଜି ଗଲା ବେଳକୁ ବି ଦେହଟା ପୁରା ଖରାପ ହେଇଯାଉନି କି। ଆପଣ ବର୍ଷାରେ ଓଦା ହେଇ ହେଇକି ଉଁହୁଁ।
ନାଁ ବନ୍ଧୁ ମୁଁ ତ ଯାଇନି।
ଆଉ ତାହେଲେ ଥଣ୍ଡା କଣ ଦେହରେ ଆପଣଙ୍କ ଥଣ୍ଡା ରହୁଛି।
ଆଜ୍ଞା ବନ୍ଧୁ ଟିକ ମୋ ମମିର ଇସନ ଫୁଲିଆ ଅଛି ତ ଥାଇରଏଡ୍ ଫାଇରଏଡ୍
ଆଜ୍ଞା। ଓ ହୋ।
ସେ ଜିନ୍ ଅନୁସାରେ ହଉଛି ଆଉ।
ଓ ହୋ। ଆମର କଣ ଆମ ଦେହଟା ମୋ ଦେହଟା ଭଲ ଅଛି ଏବେ ହଁ ମୋର ବି ମଝିରେ ଟିକେ ଥଣ୍ଡା ହେଇଯାଇଥିଲା ମୁଁ ପିଇ ଦେଇଥିଲି ଅଦା ଟିକେ ମା ଛେଚିକି ଦେଇଥିଲେ ମୁଁ ତା ଦେହରେ ମୋ ମା ଟିକେ ମହୁଁ ମିଶେଇକି ଦେଇଥିଲେ ମୁଁ ପିଇଥିଲି। ଆଉ ବି ମା ଦି ତିନି ଥର ଦେଇ ଦେଇଥିଲେ କାଢା କରିକି ସେଥିରେ ଗୋଲମରି ମରିଚ ଆଉ ଅଦା ଫଦା ଛେଚିକି ଦେଇ ଦେଇଥିଲେ ମୁଁ ପି ଦେଇଥିଲେ ମୋର ଭଲ ହେଇଯାଇଥିଲା ସେ ସବୁ ଆଉ ବି ଯୋଉଁ ମେଡିସିନ ଖାଇବା ଟା କଣ ଭଲ କି ମାନେଏଇ ଔଷଧ ଫୋଷଧ ଖାଇବା
ନାଁ ବନ୍ଧୁ ସେ ସବୁ ଭଲ ନୁହଁ।
ଭିଜିଟିରେ ବହୁତ ସାରା ମାନେ ରାସାୟନିକ ହଁବ। ହଁ ଘରୋଇ ଉପଚାର ଟା ସବୁଠୁ ଭଲ। ସେଇଟା ଦେହ ପାଇଁ ସବୁଠୁ ଭଲ।
ହଁ ବନ୍ଧୁ କଣ କରିବା? ଘରୋଇ ଉପଚାର କିଏ କରିବାକୁ। ଚାହୁଁଛନ୍ତି ସବୁ ତ ମେଡିସିନ ଉପରେ ନିର୍ଭର କରୁଛନ୍ତି ଆଉ।
ସବୁତ ଔଷଧ ଉପରେ ନିର୍ଭର କଲେ। ତା ମାନେ ଘରୋଇ ଉପଚାରାଟା ଟା କଣ? ମାନେ ଟିକେ କଲେ ଟିକେ ଟାଇମ ଲାଗିବ ମାନେ ଟିକେ ଟିକେ। ମାନେ ସମୟ ଲାଗିବ ସେଟା ଟିକେ ମାନେ ଭଲ ହବା ପାଇଁ କିନ୍ତୁ ଏଇ ଯୋଉଁ ଔଷଧ ଖାଇ ଦଉଛନ୍ତି। କିଣିକି ଆଣିକି ଆମର ଯୋଉଁ ସବୁ ଅଁ ଅଛି ଡାକ୍ତର ମାନେ ତ ତାଙ୍କ ଠାରୁ ଆଣିକି ଖାଇଦଉଛନ୍ତି। ସେଇଟା ସାଙ୍ଗେ ମାନେ ସାଙ୍ଗେ ସାଙ୍ଗେ ତୁରନ୍ତ ଆମକୁ ଦେହ ଆମର ଦେହଟା ଭଲ ହେଇଯାଉ କିନ୍ତୁ ସେଇଟା କଣ ଭଲ କି ଆମ ପାଇଁ। ଭଲ ନୁହେଁ ନାଁ।
ନାଁ ବନ୍ଧୁ ସେଟା ଭଲ ନୁହଁ?
ହଁ। ଆମକୁ ବି
ସତରେ ଘରୋଇ ଉପଚାର ଦେହ ପାଇଁ ଭଲ। ସବୁଠାରୁ ଘରୋଇ ଉପଚାର ଆଉ ମାଙ୍କୁ ଟିକେ କହିବ ଅଦା ଗୋଲମରିଚ ଆଉ ଦେଇକି ଟିକେ କାଢା କରିଦେବେ ପିଇବାକୁ ଦେବେ।
ଆଛା ଆପଣ ବି ଟିକେ ମା ଙ୍କୁ କହିବେ କାହିଁକି ନା ଆପଣଙ୍କର ଏବେ ଜର ଟିକେ ଟିକେ ଛାଡିଛି ନା ତ ମାନେ ଥଣ୍ଡା ଟା ରହିଲା ମାନେ ବି ସେ ଭିତରେ ରହିଯିବ କିନ୍ତୁ ଜଣା ପଡୁନଥିବ। ବୁଝି
ହଁ ବନ୍ଧୁ ମୁଁ ତ ସେ ଉପଚାର କରୁଚି ମୋ ମମି ଦେଇଚି।
ମାଙ୍କୁ ପାଇଥି
ମୋ ମା ମୋ ମା ଦେଇଥିଲେ ମତେ।
ହଁ।
ସେଇଥିପାଇଁ ଆପଣଙ୍କୁ କହିଲି ନା ମା ଆସିନାହାନ୍ତି ଦିଦିଙ୍କ ଘରେ ଅଛନ୍ତି।
ଓହୋ। ଦିଦିଙ୍କର ମାନେ ଯୋଉ ତାଙ୍କର ଯୋଉ ପୁଅ ହେଇଥିଲା ସିଏ ଭଲ ଅଛି ନା?
ହଁ ବନ୍ଧୁ ଭଣଜା ଭଲ ଅଛି।
ହଁ ତାକୁ କେତେ ବର୍ଷ ହେଲାଣି?
ତାକୁ ଏଇ ଦି ବର୍ଷ ପୁରିବ ଆଉ। ଏଇ ହଉଚି ଅକ୍ଟୋବର କୁ ଆଉ।
ଆଜ୍ଞା। ଯାହା ହଉ ଛୁଆ ଗୁଡା ସବୁ ବଡ ହେଇଗଲେ ସିଏ ସବୁ ପାଠ ଫାଠ ପଢିବେ।
ଆପଣଙ୍କ ଚାଷ ବାସ ଠିକ୍ ଚାଲିଛି ଆପଣଙ୍କର?
ହଁ ଆମ ଘରେ ତ ଏମିତି ଚାଷ ବାସ ଆମ ଏପଟରେ ତ ହୁଏ ବି ମାନେ ଆମର କଣ କରୁଛନ୍ତି ନା ମାନେ ଆମର ବି ହୁଁ ମାନେ କଣ ଚାଷ ଆଗୁରୁ ହଉଥିଲା ଏବେ ଆମର ବି ହଉଛି କିନ୍ତୁ ଭାଗ ଦେଇକି ଯୋଉ ଚାଷ କରନ୍ତି ନି ଜମିରେ ସେଇ ଆମର ସେଇ ଚାଷ ହଉଚି ଏବେ ଭାଗ ଦେଇ ଦେଇଚନ୍ତି ତାପରେ ଆମର ଏଠି ଲୋକ ଅଛନ୍ତି ସେ ନେଇକି ବି ଜମି ଚାଷ କରନ୍ତି। ଆମର ବି ଏପଟେରେ ଆମର ଟିକେ ମାନେ ଏମିତି ତଳୁଆ ଅଞ୍ଚଳ ହଉଛି ନା ଆମର ଟିକେ ଏପଟେରେ ମାନେ ଟିକେ ଧାନ ହଉ କିି ବିରି ମୁଗ ଅ ହଉ କି ଆମର ବାଦାମ୍ ଫାଦାମ୍ ହଉ ଆଖୁ ଚାଷ ଆମ ଏପଟେରେ ସବୁ ଏଗୁଡା ସବୁ ଭଲ ହୁଏ ଆମର ତ ନିଜ ଆଖୁ ଚାଷ ହେଇଚି କିନ୍ତୁ ଆମର ଧାନ ବି ହଉ ଚି ବିରି ଫିରି ହଉଚି ବି ମୁଗ ଚାଷ ବି ଆମର ହଉଚି ଆଉ ଆମର ବି ହଉଚି ମାନେ କଣ କହିଲେ ବାଦାମ୍ ଫାଦାମ୍ ଚାଷ ବି ଆମର ହୁଏ ଆମର ହେଇନି କିନ୍ତୁ ଆମ ଏପଟେ ଲଗା ହଏ। ସୋରିଷ ବି ଆମ ଏପଟେ ସୋରିଷ ଫୋରିଷ ଚାସ୍ କରନ୍ତି ଭଲ ହୁଏ ଆମର। ଆମର ପରିବା ଫରିବା ବି ଘରେ ଲଗେଇଛନ୍। ହଁ ଘରେ ବି ପରିବା ଫରିବା ଲଗେଇଚନ୍ତି। ଲଗେଇଚନ୍ତି ଆମର ଲେମ୍ବୁ ଗଛ ତ ଆମର ଅ ଛି ଆଉ ଆମର ଲ କଞ୍ଚା ଲଙ୍କା ଗଛ ଲଗେଇଚି ଆଉ ଶାଗ ଗ ଛ ଲଗା ହେଇଚି ଏଇ ସବୁ ଗଛ ଲଗା ହେଇଚି ବନ୍ଧୁ। କଲରା ଗଛ ଲଗା ହେଇଚି ଏଇ ଯୋଉ କଖାରୁୁ ଶାଗ ସେଇ ଗଛ ବି ଲଗା ହେଇଚି। ନାଇଁ ବନ୍ଧୁ ଆମର ସୁଜନା ଶାଗ ଗଛ। ହଁ ଆମ ଏପଟରେ ଥିଲା କିନ୍ତୁ ଏବେ ଆଉ ନାହିଁ କାହିଁକି କହିଲେ। ଏଇ ମାଙ୍କଡ ଗୁଡା ସବୁ ଘର ଫର କରିବା ପାଇଁ କି। ହୁଁ ଗଛ କାଟି ଦଉଛନ୍ତି ତାପରେ ଆମ ଏପଟରେ ଯୋଉ ମାଙ୍କଡ ଗୁଡା ଅଛନ୍ତି ସେ ସବୁ। ମାନେ କଣ ସିଏ ସବୁବେଳେ ଆମ ଗାଁରେ ରହିବ ବୁଝିପାଇଲେ। ତ ସେଇଥିପାଇଁ ଆମ ଏପଟରେ କି ମାନେ କଣ କହିଲେ ତମେ ଯଦି ଜମିରେ ଚାଷ କରିବ। ତମେ ଆସିକି ଘରେ ଯାହାବି ଲଗେଇଥିବ ତାକୁ ଦେଖିପାରିବ କି ତମେ ତ ସେ ସେଠି ଜଗିବ ନା ଏଠି ଜଗିବ ତ ସେଇଥିଲାଗି ଆମ ଏପଟରେ ଟିକେ। ଅସୁବିଧା ମାନେ କଁ କହିଲେ ପରିବା ଫରିବା ଲଗେଇିବା ପାଇଁ।
ଆଉ ବନ୍ଧୁ କହିବି ଗୋଟେ କଥା ମାନିବେ। ଆଉ ଆପଣ ରାସାୟନିକ ପଦାର୍ଥ ପକେଇକି ଚାଷ କରିବେନି।
ନାଇଁ ନାଇଁ ରାସାୟନିକ ସାର ତ ଆମର ପଡୁନି। ଆମର ବି ଯାହା ବି ପଡୁଛି ଯେତିକି ବି ଆମର ଚାଷ ହଉଛି କାହିଁକି ସୂନ ଟାରେ ସେ ରାସାୟନିକ ସାର। ବ୍ୟବହାର କରିବା ତା ଅପେକ୍ଷା ଆମେ ଆମର ନିଜ ଉଁ। ଘରେ ଯୋଉ ବି ପରିବା ଚୋପା ହଉ କି ଗୋବର ଫୋବର ହଉ କି। ତାକୁ ଖତ କରିକି। ଆମେ ତାକୁ ନେଇକି ସେଟା ସେଗୁଡା ସବୁ ଆମେ ଲଗଉଛୁ ଆଜିିକାଲି ତ ସବୁ ଜିନି ଷରେ ଦେଖୁଛନ୍ତି ରାସାୟନିକ ଅ ସାର ମିଶୁଛି। ଆଉ କଁ କରିପାରିବା ଆଉ ଯେତିକି ଆମେ କରିପାରିବା ଆମେ। ସେତିକି କରିବା ପାଇଁ ସୁଠାରୁ ଆମେ ଆମକୁ ମାନେ କଣ ଆମର। କଣ ଗୋଡ ହାତ ଅଛି କାହିଁ ଶୁନ ଟାରେ ବସିକି ରହିବା ଅପେକ୍ଷା କିଛି କରିବା ଭଲ ବୁଝିପାଇଲେ।
ଉଚିତ ଆଜ୍ଞା ବୁନ୍ଧୁ ଆଉ ହଉଛି ରାସାୟନିକ୍। ଜମା ପକେଇବେନି ଗାଈ ଗୋବର ହଉ। ଖତ ହଉ ସେ ଯୋଉ ଖତ ହଉ ସେଇ ସବୁ ପକ୍ ପକେଇକି କରିବେ ଆଉ ଆପଣଙ୍କର ବିରି ଚାଷ ଠିକ ଚାଲିଛି କୋଳଥ ବିରି।
ଆଜ୍ଞା ଆଜ୍ଞା ଆପଣଙ୍କର।
ହଁ ଆମର ଅଛି କୋଳଥ, ବିରି, ମୁଗ, ବାଦାମ। ଚାଷ ଚାଲିଛି ବାଦାମ ତ ବଢିଆ ହେଇଛି ଏ ବର୍ଷ। ହଁ ଆମର ବନ୍ଧୁ ପରିବା ଚାଷ ତ ପୁରା ବାର ମାସ ହୁଏ ଯୋଉ। ସିଜିନ୍ ରେ ନା ଯୋଉ ମାସରେ ଯୋଉ ପରିବା ଇଏ।
ଆଜ୍ଞା ଏଇ ସବୁ।
ଆଉ ଆମର ତ ଭଲ ଶବୁ ଠାରୁ ହୁଏ ବାଦାମ ଆଉ।
ଆଜ୍ଞା।
ଆଉ ବନ୍ଧୁ ଆପଣଙ୍କ ପାଇଁ ବାଦାମ ରଖିଥିଲି ଆଉ। ଟିକେ ବାପାଙ୍କୁ ପଠେଇବେ ବାଦାମ ନେଇଯିବେ ବନ୍ଧୁ।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣଙ୍କର ଆମ୍ବ ଫାମ୍ବ ଲଗା ହେଇଛି ନା।
ହଁ ବନ୍ଧୁ ଆମର ଆମ୍ବ ଗଛ ତ ଅଛି ହଁ। ଆଉ ବନ୍ଧୁ ରଖିଛି ଆମ୍ବ ବାଦାମ ଆଉ ହଉଛି ବିରି ନେଇଯିବେ ବାପ୍ ପା ଙ୍କୁ ପଠେଇକି ଟିକେ। ଆଉ ଆସିଗଲାଣି ନା ରଜ ପିଠା ଫିଠା କରିବେ ପୋଡ ପିଠା। ଆଉ ବନ୍ଧୁ ଆପଣଙ୍କ ପାଇଁ ରଖିଥିଲି ଆଉ।
ଆଜ୍ଞା ଆମର ତ
ଆଉ ବନ୍ଧୁ ଆମ ପାଇଁ ପଣସ ରଖିଥିବେ ଆପଣଙ୍କର ପଣସ ଗଛ ଅଛି ଯୋଉ।
ଆଜ୍ଞା ଆଜ୍ଞା ବାପା ନେଇଯିବେ ଆପଣ ଆଜ୍ଞା ପଣସ ତ ଆମ ଏପଟରେ ଆମ ଗଛରେ ପଣସ ବହୁତ ହିଁ ମାଙ୍କଡ ସବୁ ରଖୁନାହାନ୍ତି ସେ ସବୁ ଖାଇ ଆପଣ ଜଗିବେ କୁହନ୍ତୁ? ଇଏ ସେଇଆକୁ ମାଙ୍କୁ ତ ଆପଣଙ୍କ ଏତିକି ବି ଅଛି ମାନେ ତଥାପି ବହୁତ ଅଛି। ତ ବାପ ବି କହୁଥିଲେ ନେଇକି ଯିବା ପାଇଁ ପଣସି ନେଇକି ଯିବା ପାଇଁ ଆମ୍ବ ନେଇକି ଯିବା ପାଇଁ। ହଉ।
ଆଜ୍ଞା ବଧୁ ପଠେଇବେ ଆଉ ମୁଁ ଆପଣଙ୍କ ଆମ୍ବ ପଣସ ଆଉ ହଉଛି ବାଦାମ ହଉ।
କି ଆମ୍ବ ଗଛ ଲଗା ହେଇଛି ଆପଣଙ୍କର।
ଆମର ଅଛି ସୁନ୍ଦରୀ ଆମ୍ବ ଗଛ ଗୋଟେ ଅଛି।
ହଁ ସିଏ ଆମ୍ବ ଟା ଭଲ ଲାଗେ ବି।
ବାଇଗଣ ପୋଲେଇ ଆମ୍ବ ଗଛ ବି ଗୋଟେ ଲାଗିଛି। ଆଉ ହଉଛି ହଁ ଆଉ ତୋଟା ପଲେଇ ଆମ୍ବ ଗଛ ଗୋଟେ ଅଛି।
ଓହୋ ଆମ ଏପଟରେ କଣ କହିଲେ ବନ୍ଧୁ? ଆମର ସବୁ ଏମିତି ସାଧାରଣ ଆମ୍ବ ଗଛ ଦେଶୀ ଆମ୍ବ। ଆମ୍ବ ଅଛ ଆମର ସବୁ ମାନେ ଆମର ଛୋଟ ଛୋଟ ଆମ୍ବ ହୁଏ ହଁ। ଆମେ ଛୋଟ ଛୋଟ ଆଜ୍ଞା ମାନେ ଆମ୍ବ ମାନେ ଯେମତି କି ମାନେ ଯୋଉଟା କି ମାନେ ଖାଇବ ମାନେ ଖାଇବ ମିଠା ଛୋଟ ଛୋଟ ଆମ୍ବ ଗୁଡା। କିନ୍ତୁ ମାଉସିଆ ମାଉସିଆ ଆମ୍ବ ଆମର। ଆଉ ଏଇଆ ଆଉ। ବାଇଗଣ ପଲେଇ ଆମ୍ବ ଟା ବି ବଡ ବଡ ସେଟାବି ଭଲ ଲାଗେ ଆମ ଘର ପାଖରେ ଜଣେ। ଙ୍କର ବାଇଗଣ ପଲେଇ ଆମ୍ବ ଅଛି ସିଏ ପାଚିଲେ ବହୁତ ମିଠା ଲାଗେ ସେଗୁଡା ସବୁ।
ଆଜ୍ଞା ବନ୍ଧୁ।
ଏଇ ସବୁ କଥା ଆଉ କଣ କହିବା କଣ?
ଆପଙ୍କ ହାତରେ ଆଉ।
ଆଜ୍ଞା।
ଆଉ ପଠେଇଦେବେ ଏଥର ବାପାଙ୍କ ହାତରେ ଆଉ।
ଆଜ୍ଞା ଆପଣ ଖାଇଥିଲେ କଣ?
ଆଉ ବନ୍ଧୁ ଆମେ ଖାଇଥିଲୁ ଭାତ। ଛୁଇଁ ଆଳୁ ବାଇଗଣ ତରକାରୀ ପୋଇ ତରକାରୀ ଆମ୍ବ। ଆମ୍ବ ଖଟ୍ଟା। ଏଇ ସବୁ ଆଉ ଆଉ ଆପଣ ବନ୍ଧୁ କଣ ଖାଇଥିଲେ?
ମୁଁ ଖାଇଥିଲି ଆଜି କଣ ଖାଇଲି ଭାତ ଡାଲମା। ଆଉ ଆମୋଇ ମୁଗ ଡାଲମା ଖାଇଥିଲି ଆଉ। ଏଟଲି ଉ ପୁଟଳ ଆଲୁ କଷା। ଆଉ ଦହି ବାଇଗଣ ଚୁଇ ଆଳୁ ଭଜା। ଆଉ ହଉଛି ଲେମ୍ବୁ ଲଙ୍କା ରସୁଣ ଦଳା ହୋଇଥିଲା। ପା ଦଳିଥିଲେ ମା ଖାଇଥିଲୁ। କଣ କରିବା ଆଉ?
ଆଉ ବନ୍ଧୁ ଆଉ ବନ୍ଧୁ ଆପଣଙ୍କ ଦେହ ପାଇଁ ଠିକ ଅଛି ସୁସ୍ଥ ରୁହନ୍ତୁ। ପରିବେଶ ସୁସ୍ଥ ରଖନ୍ତୁ ନିଜ ଦେହ ସୁସ୍ଥ ରହିବ।
ଆଜ୍ଞା କଣ କରିବା।
ଆଉ ବନ୍ଧୁ ସବୁ ଭଲ ତ ଘରେ?
କ୍ୟଆ ଆରେ ଆଜ୍ଞା ସମସ୍ତେ ଭଲ ଅଛୁ।
ଆଉ ସବୁ ବନ୍ଧୁ ଆପଣ ମିଶିକି ରହିଛନ୍ତି?
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆମର ବି ତ ମିଶିକି ପରିବାର ଆଉ ଗୋଟେ ଆଉ।
ଆଜ୍ଞା ହଉ ବନ୍ଧୁ ରହିଲି।
ଆଉ ବନ୍ଧୁ ମୋର ଗୋଟେ କାମ ଅଛି ମୁଁ ଯାଉଛି ବନ୍ଧୁ।
ଆଜ୍ଞା ଆଜ୍ଞା ଆଜ୍ଞା ଯା ଆଜ୍ଞା ନମସ୍କାର।